ହ୍ୟାଲୋ
ହଁ
ଜଏ ମା ବିରଜା।
ଜୟ ମା ବିରଜା।
କଣ କରୁଥିଲ ଭାଇ?
ନା ଏ ବୁଲିବା କଥା ଆଜି ତ ଟିକେ ବର୍ଷା ବର୍ଷି ହେଇଛି ପାଗ ପରିବର୍ତ୍ତନ ହେଇଛି ଭଲ ଥଣ୍ଡା ଲାଗୁଛି।
ଆ ଶୋଇଲେ ଆଜି ରାତିରେ ତାହେଲେ ନିଦ ହବ ଭଲେକି ଆଉ।
ହଁ ଆଉ ଯୋଉ ଦିନ ବେଳା ଯୋଉ ଗରମ।
ରାତି ବେଳା କମ୍ବର କମ୍ବଳ ଶହା ଭରଶା ଆଉ।
ବର୍ଷାଟିକେ ହେଲେ ଲୋକ ଶାନ୍ତିରେ ଶୋଇବେ।
ହଁ ବା ଆଉ କଣ କହିବୁ କହୁନୁ କାଲି ଟିକେ ମସା ଲାଗିବେ ଘୋଡେଇହେଲେ ହେଇଯିବ।
ଆ କିଛି ନାହିଁ ଲାଇନ ଟା ରହିଲେ ତମେ ଆରାମରେ ଅଲ ଆଉଟ୍ ଟେ ଲଗେଇଲ ଆ ଆରାମରେ ଶୋଇଲା ଆଠଟା ନଅଟାରେ ଉଠିବ।
ଟିକେ ଚଲେଇଦବ ଅଳ୍ପରେ ପବନ ବୁଲିଲେ ମସା ଲାଗିବନି ଶୋଇଲ ଶାନ୍ତିରେ।
ଓହୋ କାହିଁ କହୁଛୁ ସାଙ୍ଗ ତୁ।
ମୁଁ ପା ମୁଣ୍ଡ ଉପରେ ଗୋଟେ ଟେବୁଲ ଫ୍ୟାନ୍ ଦେଇକି ଶୋଉଛି ଥଣ୍ଡା ହେଇଗଲା ଦି ଦିନରେ।
ପୁରା କୁଣ୍ଡେଇକି ଧରରେ ଭାଇ।
ଗୋଟ ଲପଟପ୍ ବି ଆଡ଼େ ଆଣିଥିଲି ବୁଝିଲୁ। ଭାବୁଛି ଲାଷ୍ଟ ବେଳକୁ ସେଇଟା ମୁଣ୍ଡା ତ ମୁଣ୍ଡା ତଳେ ଦେଇକି ଶୋଇମି ଆଉ। ଲାପଟପ୍ ଟା ଉପରେ ଚାର୍ଜ ବସେଇଲେମି ଟେବୁଲ ଉପରେ ତଳେଟାକୁ ଚାର୍ଜିଂ ଇଏ ଦେଇଦେଲେ ସିଏ ତାର ଘୁରିଲା ମୁଣ୍ଡଉ ଭହିଲ ପବନ ଦିପଟ କାନ ଖାଲି ଖାଇବ ମୁଣ୍ଡ ଖାଇବ ଆଉ। ଏଇଆା ଆଉ କଣ ଦେଖାଯାଉ। ତମର କଣ ଖବର କୁହ ହୁଁ।
ଖିଆ ପିଆ କଣ ହେଇଥିଲା?
କିଛି ନହିଁ ଖିଆ ପିଆ କନ ଏଇ ଯୋଉ ଚାଇନା ମାଲେ ଇପି ଖାଇଥିଲି ଆଉ।
ହେ ଚାଇନା ମାଲେଟାକୁ କାହିଁ ଖାଉଥିଲୁ। ପେଟରେ ହେଲେ ସିଏ ଡାଇଜେସନ୍ ହେଲା ବେଳକୁ ହଜମ ହେଲା ବେଳକୁ ଆ ଦୁଇ ଦିନ ଲାଗି ଯାଉଛି କାଳେ?
ହେ ଲାଗିଲେ ଲାଗିବ ଆଉ କଣ। ଘରେ ବଶୁଛି ଏମିତିରେ ଯାହା ଡାଇଜେସନ୍ ହବ ହବ ନହେଲେ ବାୟୁରେ ଯିବ ଆଉ।
ବାୟୁରେ ପଳେଇଲେ ଟିକେ ସୁବିଧା ହବ।
ହଁ ଆତ୍। ଆଉ।
ହ
ତୋର ଖବର କଣ କ
ଖବର ସେୟା ଆଉ।
ହଁ ଖିଆ ପିଆ କଣ?
କ୍ୟଫେ ଏବେ ଯାଇଥିଲୁ ଛକଆଡେ।
ହଁ ହୁଁ।
ଆ ମେଘ ପାଗ ଜାଣିଥିବୁ ତ ଆଉ ସେ ତେଲ ଭାଜି ଦୋକାନ ଟାଣିଲା ଖାଲି
ଅ ହୋ।
ଆଉ ବରା ଦିଟା ବେଟଚପ୍ ଗୋଟେ। ସିଙ୍ଗଡ଼ା ଗୋଟେ ଆଳୁ କଷା ଟିକେ ଦବେଇ ଦେଇଛୁ।
ତ ତୋର କଣ ଖବର ମୁଁ ପଚାରଥିଲି କଣ କହୁଛୁ ହଁ କି ନା?
କଉ କଥା?
ବୁଲିଗଲୁ ଆଉ ସକାଳେ କଥା ହେଇଥିଲୁ ଆଉ ରାତିକି ଭୁଲିଗଲୁ।
ଓହୋ ହଁ ଯିବା।
ନା ସତରେ ମଜା ନୁହ ଯିବୁ ତ?
ହୁଁ।
କୋଉଠି କହନି?
ଆମ ଏ ରଜରେ ତ
ହଁ।
ଯେ ପୁରୀ
ନା ପୁରୀ ନା ଉଲ ତୁ
ଆଉ?
ତାରାତାରିଣୀ
ତାରତାରିଣୀ ଯିବା?
ହଁ ତୁ କଣ କହୁଛୁ କହ?
କୋଉ ଡିଷ୍ଟିକରେ ତାରାତାରିଣୀ ଟା।
ଗଞ୍ଜାମ।
ଆବେ ପାଖରେ ଟିକେ ରହୁନୁ ଏତେ ବାଟ କାଇଁ ଯାଉ
କଣ କରିବା ମା ବା ଡାକୁଛନ୍ତି ମା ଡାକୁଛି ଆଇ ତୁ ମୋ ପାଖକୁ ଜମା ଆସିନୁ।
ମା ମା ତମକୁ ଡାକୁଛନ୍ତି ନା କହୁଛନ୍ତି ସାଙ୍ଗସାଥିକି ନେଇକି ଆ
ମୁଁ ଗଲେ ମୁଁ ସେ ଏକା ଜମିକି ବାଇକି ନେଇକି ଚିନି ନା ସାଙ୍ଗଥି ବ କହଲି ତୁ ନେଇକିଥିବୁ ତୁ ଗୋଟେ ଏକା ଗୋଟେ ଆସୁ ଆମର କୁ। ମେଜ୍ ଭାଉଜବା ନାହଁଆନ୍ତି ସୁନା ବୁଝୁଛୁନା ଆବେ ମେନ ହଉଛି ସେ ରେଲୱେ ଏକ୍ଜାମ ଟା ପକେଇଚି ବୁଝିଲ ନା?
ହଁ ହଉ।
ସେଟା ଯାଇଁ ବରହମପୁରେ ପଡ଼ିଛି ବର୍ଷେ।
ଏ କେବେ କେବେ ଏକ୍ଜାମ କେବେ?
ଚଉଦ ହ
ଏଇ ଯଉ ଜୁନ୍ ଚଉଦ ମାନେ ରଜ ଫାଷ୍ଟ ରଜ ତୁ ଯା ସେଠି ଦୌଡୁଥୁବୁ ଆଁ
ହଁ ବା ଆମ ସେଇଥିପାଇଁ ହଁ ଏଥିରେ କଣ ପୁଣି ରବିବାର ପା ଅଛି।
ଇବେ ହଁ ଅ ଓହୋ ତାହେଲେ ତୁ ଏକା ଏକା କାଇଁ ଯିବୁ ବୁଲିବାଲି ଆ ଇଲେ ଟିକେ ଲାଭ ଅଛି ଏଇଆ କହୁଛୁ ତୋର ତ ଏକ୍ଜାମ ଡେ ଟାଇମ୍ କେତେଟା ରେ କେତେଟା ଅଛି।
ସେ ସକାଳ ଦଶଟାରେ ସରିଯିବ ସାଢେ ଦଶଟାରେ ସରିଯିବ।
ମାନେ କେତେଟାରୁ କେତେଟା ଅଛି ନଅଟାରୁ
ସାଢ଼େ ଦଶ
ନଅଟାରୁ ସାଢେ ଦଶଟା ହେଲେ ତ ପହଞ୍ଚିବାକୁ କେତେ ସମୟ ଲାଗିବ ତୁ ଟ୍ରେନରେ ଯିବୁ ନା
ହଁ ମୁଁ ଶନିିବାର ଦିନ ଯିବି ସନ୍ଧ୍ୟା ବେଳକୁ
ଯାଇକି ସେଠି ଅଛନ୍ତି ଚିହ୍ନା କିଏ ରହିବା ପାଇଁ ନା କଣ ରୁମ୍ ଫୁମ୍ ନେଇ ରହିବୁ।
ହୋଟେଲ ବୁକିଂ ହେଇକି ରହିବ ଯେ ମୁଁ ଦି ଜଣ ଆମେ ରହିବୁ ସିଏ ଆଗରୁ ଯାଇଥିଲା ଭୁବବେ
ଓହୋ ହୋ ହଁ
ସେ ଆଗରୁ ଯାଇଥିଲା ତାର ଗ୍ରୁପ ଦିଟା ପକେଇଥିଲା ଯାଇଥିଲା ସେଠିକି ଦେଇଥିଲା ରହିଥିଲା ଆ ତା ହେରିକା ସାଙ୍ଗରେ ଆଉ ସେଆକୁ ସେତ ଉ ଜାଣିଛି ତାର ଟ୍ ଥିଲେ ବୁକିଂ କରିଦବ ଚିହ୍ନା ହୋଟେଲ ବୁକିଂ କରିଦବା ସେଇ ଷ୍ଟେସନ ପାଖରେ ଓ୍ଲବୁ କି ନାଇଁ ଜଷ୍ଟ ଟିକେ ଆଗକୁ
ହଁ ହଁ
କରିଦବୁ ଯୁଁ ରହିବୁ ଆପଣ ଏଜାମ ଦବେ ବୁଲାକି ଆସେ ଯଦି କାଲି ଯିବା ଚାଲ ନହେଲେ ଆମେ ଦି ଜଣ ଯିମୁ ଆଉ ଜଣେ ଦି ଜଣ ହେଲେ ମାନେ ମଜା ମଜି ହୁନ୍ତା ଭଲ ଲାଗନ୍ତା ହୋ ମୁଁ ପଚାରିଲି ମନା କଲେ କହେ ନା ଭାଇ ଏ ପୁରୀ ଯାଇଥିଲି ଏବେ ଆଉ ହବନି
ଆ ମୁଁ ଦେଖିବାରେ ଜଣେଇବି ଆଉ କଣ କରିବି ତମେ ଏଇ ଏକ୍ଜାମରେ ଯାଉଛ ତାହେଲେ ଦି ଜଣ ଯାଉଛ ଦେଖ ଖିଆ ସିଲୁକୁ ନେଇକି ପଳଉନୁ
ହେ ନା ତାକୁ ତୁ ନା ଥିର ମୁଁ ବୁଝେଇ କହମି ଇ ପର ଆମେ ଯିମୁ ବୁଲି ବୁଲକି ଆସ ଆ ଖାଲି ଗୋଟେ ଏକ୍ଜାମ ପାଇଁ ଯିବୁ ନା
ଏଜାମ ଦେଇ ଦଶଟା ସାଢେ ଦଶଟା ସରିଯିବ ମାନେ ଆରାମରେ ତମେ ଗୋ ଗୋଟେ ଦିନ ପଡ଼ିଛି ତା ପରଦିନ ରାତିକି ଟ୍ରେନରେ ବସ
ହଁବା ବୁଲି ବୁଲାକି ଥଟା ଯ ଆସ ମାରିକ ଆଉ ସେପାଇଁ କହିଲେ ଆଉ ଜଣେ ଦି ଜଣ ହେଇଥିଲେ ଗୋଟେ କଣ ମଜା ହେଇଥା ମାନେ ଭଲ ଲାଗିଥାନ୍ତା ଆଉ ହୁଁ
ଦେଖିବା ମୋର ପରିସ୍ଥିତି ଭାରି ମାନ୍ଦା ଚାଲିଛି ଦେଖିବା କଣ କରିବାଉ
ହବୁ ଭାଇ ମାନ୍ଦାରେ ଯଦି କଣ ରଜ ପାାଗରେ ମାନ୍ନ୍ଦା ହବ ଯଦି ଆଉ କଣ ନୂଆ ଜାଗା ଚାଲ ଆଉ କେତେ ଏଇ ଘରୁ ଘରୁ ଛକ ଛକରୁ ଘର
ଏଇ ଜୀବନ ସରିଯିବ ବ ଯଦି କାଇହିଁ ଦେଖ
ଯାତ୍ରା ଯାଇକି ଦିଲ୍ଲୀରେ ବସିକି କାମ କଲାଣି ଫଟୋ ଷ୍ଟାଟସ ଛାଡୁଛି ତୁ ଦେଖିଲେ ମୁ ଥୋରି ପକଉଛି ପୁରା ଯାତ୍ରା ଯାତ୍ରା ଆମ ମେ ସେ ଯାତ୍ରା
ମ ଯାତ୍ରା ତ ମୁଁ ବୁ ଶୁଣୁଛି ତାକୁ ଇଏ ମାନେ ତ ଚେହେରା ଟା ମନେ ପଡୁନି ଯ ଇଏ କରେ ତ ମାନେ ମାନେ ମଜା ମଜି
ହଁ ଦାଢି ଟିକେ ଥିବ ପତଳା ହେଇକି।
ମାନେ ଯେ କଲେଜ ଫଲେଜ ଆମର ଯାଏନି ତ ସେଇ
ଆଁ ସେ ଯାଇଁକି ଦିଲ୍ଲୀରେ ବସିକି। ତ ହଁ ଦିଲ୍ଲୀରେ ବସିକି ବାପା ସାଙ୍ଗରେ ବସିକି ମ୍ୟାଗେ ଧରିକି ଫଟୋ ଛାଡ଼ୁଛି ତ ମ୍ୟାଗେ ଆଉ ଜିନ୍ ସ ଏଇ ଆଶୁଷ ନୁହଁ କି ଏଚ ପି ନୁହଁ। ଟୋଟାଲି ମ୍ୟାଗେ ହଁ।
ସେ ପିଲା ମାନେ ଭର୍ସନ ଚେଞ୍ଜ କରିଦେଉଚି ଆଣ୍ଡ୍ରଏଡ ଧରନୁ ଆଉ।
ନା।
ଆଇ ଫୋନ୍।
କିଏ ଜାଣିଲା କଣ କିଣିଚି? ଫଟୋ ଟୋଟାଲି ଫାଟୁନି ଟୋଟାଲି ଗୋଡ ଉପରେ ଗୋଡ ସୁ ପିନ୍ଧି ବସି ଫଟ ମାରି ଦଉଚି। ଜାଗା ଉପରେ ଆଗରେ ଯୋଉ ସିଷ୍ଟମ ଥୋଇ ଦେଇକି। କହନା ହାଇ ପିକସିଆଲ।
ଓଁ
ତୁ ଯିବୁ ନା ନା ଭାଇ ଗୋଟେ ଙ୍କ କନଫର୍ମ କରି କାଲି ଭିତରେ ମତେ କହସବୁ। କହିଥିଲି ଆଜି ରାତ୍
ହଁ ହଁ ନା ନା ଟାଇମ କାଇଁ ତ ରଜ ଚଉଦ ତାରିଖ ଅଛି ଆଉ କାଲି କଣ।
ହେଇ ର
ଯାତ୍ରା ମାତ୍ରା ଆମ ଗାଁ ରେ ହବ ମୁଁ ଭାବୁଛି ଗାଁ ରେ ଯାତ୍ରା ଦେଖିକି ସାରିଦେମି।
ଆ ଏଇ ତ ଏଇଠି ଓଡିଶା ମାନ୍ଦା ଖାଉଛି ଏଇଠି ଖାଲଟାର ଓଡିଶା ଉପୂରକୁ ଉଠୁନି।
ହୁଁହୁଁ।
ଏଇଥିପାଇଁ ଆ ସବୁ ଯଦି ଏମିତ୍। ଜାଗା ଆଉ କଣ ବୁଲିବ ଆଉ ତିନି ବର୍ଷ ପଳେଇଲେ ଛାଡ ଆଉ କଣ କି କିଛି କହିବିନି ଥାଉ।
ଯାହଉ ତମେ ତ ଯାଇକି ବୁଲିକି ଆଇଚ।
ମାନ୍ଦେଇଲ ଖାଲି ସବୁବେଳେ ଜୀବନରେ ମାନ୍ଦେଇଲେ କଣ ହବ। କଣ କରିବା ଭାଇ। ତମେ ଏଇଠିକି ଆଶୁନା ଯିବା ଟିକେ ବୁଲିକି ଆସ।
କେତେ ଦିନ ରହିଲ।
ସାତ ଆଠ
ସାତ ଆଠ ଦିନ।
ହୁଁ।
ସାତ, ଆଠ ଦିନ କଣ କେତେ ଖର୍ଚ୍ଚ ହେଲା?
କଣ ଭାଇ ଖର୍ଚ୍ଚ ଆଉ କଣ ଏଗୁରା ମନେ ଅଛି। କେତେ ସେଇ ସାଢେ ଛଅ, ସାତେ ଭଳିଆ ହବ। ଆଉ ସେ ସାତ ଭିତରେ ହେଇଯିବ।
ପାଞ୍ଚେ ଆଁ।
ହଁ ପାଞ୍ଚେ ଯେ, ସେ ଟ୍ରେନ ଟିକେଟ କୁ ଛାଡିକି। ହଁ
ଟିକେଟ କେତେ ପଡୁଛି?
ଟିକେଟେ ସାତଶହ ସାଢ଼େ ଛଅ ରୁ ସାତଶରୁ ଷ୍ଟାର୍ଟ।
ଓହ
ହୁଁ, ସ୍ଲିପର।
ଉହୁଁ କେତେ ସମୟ, କେତେଦିନ ଲାଗୁଛି କି ସେଠିକି ଯିବକୁ?
ଛବିଶି ଘଣ୍ଟା, ପଇଁତିରିଶି ଘଣ୍ଟା ଟ୍ରେନ ଅନୁସାରେ ଅଠେଇଶି ଘଣ୍ଟା, ଅଣତିରିଶି ଘଣ୍ଟା ଏମିତି। ଯାହା ହେନେ ପଇଁତୀରିଶି ଚୋଉଦ ବ୍ ବତିଶ, ତେତିଶ ଘଣ୍ଟା ଆଭରେଜ ଗୋଟେ ଧରଲେ ବତିଶ, ତେତିଶ ଘଣ୍ଟା।
ଉଁ, ହୁଁ।
ଦେଢ଼ ଦିନ
ଯାହାହଉ। ଆମେ ତ କୁଆଡେ ଯାଇପାରୁନୁ, ଆଉ କଣ କ
ସବୁବେଳେ ମାନ୍ଦେଇଲ ଖାଲି, ଆସ ଯିବା।
ହୁଁ। ସ୍କୋଲାରସିପ ପଇସା ଟା ଆସିଥିଲା। ଭାବିିଥିଲି ଟିକେ ମୋନାଲି ମୋନାଲି ଯାଇଥାନ୍ତି, ଦେଖିଲା ଆସିକି ସେ ପଇସା ଖାଇକି କୁଆଡେ ଗଲାଣି।
ସେ ସଇଲା ଆଉ ଆଗୁଆ ପେଣ୍ଡିଂ ରେ ରଖିଥିବା କଥା ନା ଦଶ, ବାର ହଜାରେ। ଯିବା ପାଇଁ? ଚାଲୁନା ଯିବା ଡାର୍ଜିଲିଂ ବୁଲିକି ଆସିବା।
ହୁଁ, ଡାଇ ସେ ଓକାତ ବାହାରେ ହେଇଯାଉଛି। ହୁଁ
ଏଇ, ଇ ଇ ଗୁୁରା ତ କହିଦେଲେ ସରିଲା ଡିମୋଟିଟେ କରିଦେଲ।
ଆଉ ପାଖ ଆଖ ରହିଲେ ତୋର ତ ପୁରା ଖାଲି ବୁଲା ବଡ
ଆ ବଡ ଆଉ କେତେ ଏଇ ପାଖରୁ ଏଇଠି ମୁଁ, ସେଇ ଛୋଟ ବେଳୁ ଛୋଟରୁୁ କୋଡିଏ ବର୍ଷ ହେଇଗଲା ଖାଲି ଏଇଠୁ ଏତିକି ଏଇଠୁ ଗଡୁଛି ଡେଲି ଶେଇ ଫେଷ୍ଟିଭାଲ ହେଲେ ଗଣେଷ ପୂଯା
ଡାର ଡାର୍ଜିଲିଂ ଟା ମାନେ ଯେମିତି, ଆମ ଗାଁ ଛକ ଦୋକାନ। ପାନ ଖାଇବାକୁ ଯାଉଛୁ ଆଉ।
ଜାଗା ଗଲେ ସିନା ଦେଖିବୁ, ଜାଣିବୁ ଭାଇ ସେଠିକାର ଭିଉ ଟିକେ ଲୋକ ଟିକେ ସେ ଜାଗା ଅଲଗା ଏ ଜାଗା ଅଲଗା ନା ଆଉ।
ଏଠି ଆଉ କୋଉଠି ହେଲାନି, ଡାଇରେକ୍ଟ ଦାର୍ଜିଲିଂ?
କଣ କରିବା କଣ ହେଇଲାଣି ପ୍ଲାନ୍ ଗୋଟେ କହିଦେଲି ନାଉ। ଏଠି ଭାଈ ବୁଦାମୂଳେ ଫଟ ଉଠେଇବୁ ସେଠି ସେ ବୁଦାମୂଳେ ଫଟୋ ଉଠେଇବୁ ଦିଟା ଯାକ ସେଇ ଏ ଏକା ବୁଦା ହେଲେ ବି ଭାଇ ସେଠିକାର ମାନ ଅଛି। ଏଠିକାର ବୁଦାପା ଡେଲି ଦେଖୁଛନ୍ତି, ଲୋକ ସେ କଣ ମାନ ପଢିବ ବଢ଼ିବ।
ହଉ ମାନେ ଗଛପତ୍ର ଲୋକ ଚିହ୍ନି ଦେଇଛନ୍ତି। ଆଁ
ହଁ, ସେଇ ଜାଗାରେ ସେଇଠି ସେ ସକାଳେ ବସୁଥିବେ ଡେଲି ଭୋରୁ ଆ ତୁ ସେଇଠି ଗୋଟେ ଫଟୋ ଉଠେଇବୁ, ସେ କଣ କହିବେ କହୁନୁ?
ହଁ ହଁ।
ବାହାର ଜାଗାରେ ଏଠି ଛାର ରାତିରେ ବସନ୍ତୁ, ଦିନରେ ବସନ୍ତୁ ଏଇଠି ଖରା ବେଳେ ବି ବସନ୍ତୁ କେ ଜାଣୁଛି
ହୁଁ।
ଏଲ ଆଇ ଚାଲ ବାହାରକୁ
ହଉ ଦେଖିବା କଣ ଗୋଟେ କରିବା ଆଉ।
ନା ଫୋର୍ସ ନୁହଁ ଗୋଟେ କହିଦେ କା ପୁଣି କାରଣ ଗଲି କି ମୁଁ ସେ ବୃନ୍ଦାବନ ମୋତେ ଜଣେଇଲୁନି ମୁଁ ଯାଇଥାନ୍ତି ବୁଝିଲୁ ନା
ମୁଁ କହିଲି ନାଁ
ସେଇଥିପାଇଁ ଉଁୁ।
ଆଉ କଣ ଖବର କହ?
ଆଉ ପୁରୀ ଫୁରୀ ତ ତମର କଣ କହିଥିଲା ଯେ ରଥଯାତ୍ରା ଆସିଲାନ ଯାଉନ ବୁଲି ରଥଯାତ୍ରା କେବେ?
ରଥଯାତ୍ରା ମାସ ଦେଢ ମାସ ଅଛି ବୋଧେ ଆଉ
ତଥାପି କେବେ ଜୁଲାଇ କେବେ?
ଉଁ ପର୍ଟିକୁଲାର ଡେଟ୍ ମନେ ନାହିଁ।
ଉହୁଁ ଜୁଲାଇ ମାସରେ
ଆଉ ତମର କଣ ଖିଆପିଆ ହେଇଥିଲା?
ସେଇପା ଖିଆ ପିଆ ଆଉ କଣ ସେଇଟା ଚାଇନା ମାଲ ଖାଇଥିଲି ଆଉ।
ଇପି ଆ
ହୁଁ ମୁଁ କହିଲି କେବେ ମାନେ ଜୁଲାଇ ମାସରେ ନା ଅଗଷ୍ଟରେ?
ଏଁ ହେଟା ବୋଧେ ଜୁଲାଇ ଲାଷ୍ଟ ଆଡକୁ କି ଅଗଷ୍ଟ ଫାଷ୍ଟ ଆଡକୁ ବ ଟିକେ ଟିକେ ବର୍ଷା ହଉଥିବ ରଥ ଟଣା ହଉଥିବ ସେ ଯୋଉ ମଜା
ଆଉ ନା ଥଣ୍ଡା ଟା ଟିକେ ଟିକେ ଉଠେଇବ ଓ ନାକ ଶୁଁ ଶୁଁ ହୋଉଥିବୁ ଓହ କି ମଜା। ଏପଟେ ଟିକେ ଗରମ ପକୋଡି ବରା ଟିକେ ଘାଉଥୁବୁ। ହେପଟେ ଟିକେ ବରା ଟିକେ ଖାଉଥୁବୁ ତଳକୁ ମୁହଁ କରିକି ଗୁଗୁନି ସାଙ୍ଗରେ ମଡେଇିକି ଏପଟେ ଶୁଁ କିନା ଶୁଁ କିନା ଟେକି ଦବ ଓହ୍ କି ମଜା। ଏପଟେ ଘରେ ଆସଥିବୁ ଓ ପୁରା ଘରୁକୁ ତୁ ଏପଟେ ଆସିଥିବୁ ଭିଜିକି ଓହୋ ଯୋଉ ଇଏ ଏ ଠୁ ଜେଡ ସବୁ ଗାଇ ଦେଇେଯିବେ।
ସିୟାଡୁ ମେଡିକାଲ୍ ଯାଉଥୁବୁ କିଏ ଜାଣେ।
ହଁ ବା କହନା ମାନେ ଏକ୍ସପିରିଏନ୍ସ ବୋହୁତ ଅଛି।
ହୋଉ ଯାଇକିଁ ଖାଇ ପିଇକି ବୁଲ ଆଉ।